ଆଉ କଣ ଖବର ବା?
ଏଇଠି ଖାଇ ପିଇକି ବସିଛି। ଆଉ ଟିକେ ପୂର୍ବରୁ ଯାଇଥିଲି ଥଣ୍ଡା ପିଇକି ଆଇଥିଲି ଆଉ। ଆପଣ ବି ଯାଇଥିଲେ ମୋ ସହିତ ଥଣ୍ଡା ପିଇବାକୁ। ଏବେ ତ ଆସିକି ଘରେ ହିଁ ଅଛୁ ଆମେ ଆଉ। ଆପଣ କଣ କର
ହଁ ଥଣ୍ଡା ପିଇିବାକୁ କଣ ପାଇଁ ଆପଣଙ୍କୁ ମୁଁ କହିଲି କହିଲେ? କାଲି ଯୋଉ ଆମେ ମେଘେଶ୍ଵର ମନ୍ଦିରରେ ଏତେ ଅରୁଆ ଭାତ ମାନେ ସରି ଅରୁଆ ଅର୍ଣ୍ଣ ଆଉ ଡାଲମା ମାନେ ଏତେ ଡାଲମାରେ ସବୁ ଜିନିଷ ଗୁଡାକ ପଡିଥିଲା ମୁଁ ଯେବେ ଘରେ ବି ଡାଲମା କରେ ଏତେ ବି ପରିବା ପତ୍ର ପକେଇ ପାରେନି କି ଏତେ ବି ବଢି ହେରିକା ପକେଇ ପାରେନି। କେତେ ବି ସୁନ୍ଦର ଡାଲି ଏତେ ବଢ଼ିଆ ଟେଷ୍ଟ ଏତେ ଭଲ ମସଲାରେ ସେ ହେଇଥିଲା ଯେ ମୁଁ ଏଯାଏ ବି ଭାବିପାରୁନି। ଆଉ ଆପଣ କାଲିର ଯୋଉ ଖିରି ଟା ଖାଇଛନ୍ତି?
ହଁ ଖିରୀ ତ ସେଇଠି ବହୁତ ଅଳ୍ପ ଦଉଥିଲେ। ସେଇ ଯୋଗୁରୁ ମୋ ମନ ବହୁତ ଦୁଃ ଖ ହେଇଛି। ଆଉ ଆପଣ ବି ତ ବହୁତ ଖିରୀ ଅଧିକ ଖାଆନ୍ତି। ଆ ଯୋଉ ଖିରୀ ସେ ବହୁତ ଯୋଉ କମ ଦେଇଥିଲେ ମାନେ ଗୋଟିଏ ଡଙ୍କି ମାନେ ସେ ଯୋଉ ଛୋଟ ଛୋଟ ଗିନା ଯୋଉ ମିଳେନି ସେଇ ଛୋଟ ଗିନାରେ ଗିନେ ହିଁ ହବ ସେ ଖିରୀ। ତାପରେ ଆଉ ଚାଉ ଭାତ ତ ବହୁତ ପୁରା ଚାଉଳିଆ ହେଇଥିଲା। ମାନେ ଆଗରୁ ଯେତେବେଳେ ଭୋଜି କରନ୍ତି ଭାତ ପୁରା ସଫ୍ଟ ସଫ୍ଟ ଲାଗେ। ଏଥୀରେ ପୁରା ଚାଉଳିଆ ହେଇଥିଲା। କିନ୍ତୁ ଡାଲମା ଆଉ ଖଟା କ୍ଷିରି ଏଇ ତିନିଟା ବହୁତ ଭଲ ଲାଗୁଥିଲା। କିନ୍ତୁ କ୍ଷିରି ବହୁତ କମ ଦଉଥିଲେ। କାରଣ କ୍ଷୀରି ଟା ଅଧିକ ଦେଲେ ସର୍ଟେଜ ବି ହବ ନା। ସେଇ ଯୋଗୁରୁ କ୍ଷୀରି ଟିକେ କମ ଦଉଥିଲେ ଆଉ।
ମତେ ଲାଗୁଚି ଆପଣ ଯୋଉ ଆଗତୁରା ଯାଇକି ଖାଇଲେ କାରଣ ଆପଣଙ୍କୁ ଭୋକ ଲାଗୁଥିଲା ବିକିଳିଆଙ୍କ ଭଳିଆ ଯୋଉ ଆଗ ଭାତା ଯାଇ ଖାଇଲେ ଆଗ ଭାତଟା ବୋଧେ ଚାଉଳିଆ ଥିଲା କାହିଁକି ନା ମୁଁ ଯେତେବେଳେ ମୋର ଟ୍ୟୁସନ ଫ୍ୟୁସନ ସାରିକି ଗଲି ଏତେ ଭିଡ ହେଇଥିଲା ଯେ କିନ୍ତୁ ସେତେବେଳେ ଯୋଉ ଲାଇନ ଦିନରେ ମୁଁ ଏତେ କଷ୍ଟରେ ଶହେ ଜଣଙ୍କ ପରେ ଛିଡ଼ା ହେଇକି ଭାତ ଆଣିଥିଲି ସେ ଭାତ ଗୁଡ଼ାକ କିନ୍ତୁ ପୁରା ତୁଳା ଭଳିଆ ହିଁ ନରମ ଥିଲା ପୁରା ତୁଳା ଭଳିଆ ଆଉ କାଲି ଏତେ ଲୋକଙ୍କୁ ଦେଖିକି ମୁଁ ପୁରା ଆଶ୍ଚର୍ଯ୍ୟ ହେଇଗଲି ମୁଁ କହିଲି ତାହେଲେ ମତେ ରାତି ନଅଟାକୁ ନୁହ ମତେ ବି ଖୁସି ଦିଦିଙ୍କ ଭରି ଭଳିଆ ରାତି ଆଠଟା ବେଳକୁ ଯିବାର ଥିଲା ନହଲେ ସାତ ଯତ୍ର ବେଳକୁ ଯାଇକି ସେଠି ଯୋଉ ଭଜନ ସମାରୋହ ହଉଥିଲା ସେଠି ବସିକି ଦେଖିବାର ଥିଲା ଆପଣ ସେ ଭଜନ ସମାରୋହ ଦେଖିଛନ୍ତି ସେଠି କୋଉ କଲର ଚେୟାର ପଡିଥିଲା ଆଉ ସେଠି ଭାସଣ କଣ ସବୁ ଦଉଥିଲେ କିଏ ଆସିକି?
କେଜାଣି କିନ୍ତୁ ରେଡ କଲର ର ଚେୟାର ପଡିଥିଲା ମୁଁ ଜାଣିଛି। ମୁଁ ତ ଭଜନ ଶୁଣିବା ପାଇଁ ଯାଇନଥିଲି ମୁଁ ଖାଇବା ପାଇଁ ଯାଇଥିଲି ତ ମୁଁ ମୋ ଖାଇ ଯୋଉ କାମ ପାଇଁ ଯାଇଛି ମୁଁ ସେଇ କାମ ଟା ନ କରିକି ଅଲଗା କିଛି କାମ କରିବାକୁ କାହିଁକି ଚାହିଁବି। ତାପରେ ରହିଲା ଭାତ କଥା ତାପରେ ଆପଣଙ୍କ ମାମା ଆଉ ଯୋଉ ଯାଇ ଆଣ୍ଟି ଆଉ ଯୋଉ ଯାଇ ଏମାନେ ବି ଯୋଉ ସବୁ ଯାଇଥିଲେ ଏମାନଙ୍କ ଭାତ ବି ବହୁତ ହାର୍ଡ ହେଇଥିଲା। ଆମେ ଆମେ ଯେତେବେଳେ ଯାଇଥିଲେୁ ଆମେ ଗଲା ବେଳକୁ ସାଢେ ଆଠଟା ଆଠଟା ପଇଁଚାଳିଶ ବେଳେ ଆମେ ଯାଇଥିଲୁ। ତ ଆମେ ଏମିତି କେମିତି ଜଲଦି ପଳେଇଲୁ ଆଉ ସେଇଟା ଷ୍ଟାର୍ଟ ହେଲାଣି ସାତଟା ବେଳୁ।
ଆପଣ ଆଉ ଏତେ ମିଛ କୁହନ୍ତୁନି ଆପଣ ଯାଇକି ସାତଟା ବେଳକୁ ଯାଇଥିଲେ ବୋଲି ମୁଁ ବଢିଆ ସେ ଜାଣିଛି ଆପଣ ଆପଣ ହଉଛି ଆଉତେ ମିଛ କହିକି ଠକ ଆଖିବାକୁ ମୋତେ ଚେଷ୍ଟା କରନ୍ତଥିଲି ମୁଁ ସିନା ରାତି ନଅଟାକୁ ଗଲି ଆପଣଙ୍କର କିଛି କାମଧନ୍ଦତା ନାହିଁ ବୋଲି ମୁଁ କହିଲି ପଇସା ମିଳିବ ଟିକେ ଏ କାମ କରିକି ଯାାଉ ହେଲେ କାମ କରିବାର ନାହିଁ ଖାଇବାକୁ କେତି ଭାତ ଡାଲମା ମାଗଣା ପଡ଼ିବ ଯେ ମମାନେ ରୋଷେଇ ଘରେ କରିବାକୁ ପଡ଼ିବନି ସେଠି ଯାଇକି ମାଗଣା ଖାଇବାରେ ସେଥିପାଇଁ ଇଏ ହେଲା ଯେ ଜଣିଛନ୍ତି
ଆପଣ ଏମିତି କହିପାରିବେନି ହଁ କୁହନ୍ତୁ।
ହଁ ଜାଣିଛନ୍ତି କାଲି ନା ହଉଛି କଣ ହେଇଛି ନା ହଉଛି ମାନେ ହାତ ମୁଁ କାଲି ଧୋଇ ପାରିଲିନି ବା। କାହିଁକି ନା ଦେଖନ୍ତୁ ଏଇ ଯୋଉ ପୁରା ସେଇ ଯୋଉ ଅଛି ହାତ ଧୋଇବା ସିଷ୍ଟମ ଟା ସେଟା ପୁରା ସଭାର ଲାଷ୍ଟ କୁ ରଖିଥିଲେ ମୁଁ ପାଇଲିି ସହଜରେ ଏତେ ହଜାର ହଜାର ଲୋକ କାଲି ପୁରା ପାଞ୍ଚ ଛଅ ହଜାର ଲୋକ ପାଇଁ ଖାଇବା ଆୟୋଜନ ହେଇଥିଲା ଏତେ ପୁରା ସକାଳୁ ସେଟା ସକାଳୁ ହଉଛି ଯେତେବେଳେ ମୁଁ ସୋମବାର ନା କାଲି ଥିଲା ମୁଁ ଯେତେବେଳେ ମନ୍ଦିର ଯାଇଥିଲି ସେତେବେଳୁ ଖାଇବା ପରିବା ପତ୍ର କଟାକଟି ଭାତ ଫାତ ଭଲ ମନ୍ଦ ସବୁ ହବା ଆରମ୍ଭ ହେଇଗଲାଣି ମାନେ ଏତେ ଲୋକଙ୍କର ଆୟୋଜନ ହେଇଥିଲା ଦେଖନ୍ତୁ ଫାଷ୍ଟ ଗୋଟେ ଲାଇନ ତ ହେଇଥିଲା ଯେତେବେଳେ ପୋଖରୀର ପାଖରେ ତାପରେ ଆଉ ଗୋଟେ ଲାଇନ ହେଇଥିଲା ତାପରେ ଆଉ ଗୋଟେ ତାପରେ ଆଉ ଗୋଟେ ତାପରେ ଆଉ ଗୋଟେ ତାପରେ ଆଉ ଗୋଟେ ହେଇକି ଏମିତି ଆଠଟି ଲାଇନ୍ ହେଇଥିଲା ଖାଲି ଭାତ ଡାଲମା ଖଟା କ୍ଷୀରି ପାଖରେ ଆ ନା ନାଇଁ ମୁଁ ଭୁଲ କହିଲି ଭାତ ଡାଲ ବା ଖଟ ପାଖରେ ଖ୍ିୀରି ଟା ଗୋଟେ ସ୍ଵତନ୍ତ୍ର ଅଲଗା ଜାଗାରେ ରଖିଥିଲେ ଦିଟା ଲାଇନ ହେଇଥିଲା କ୍ଷିରି ପାଇଁ ଆଠଟା ଲାଇନ ହେଇଥିଲା ଭାତଟଡାଲି ଆଉ ଖଟା ପାଇଁ ଟା ଲାଇନ୍ ହେଇଥିଲା କ୍ିରିୀ ପାଇଁ ସମୁଦାୟ ଦଶଟା ଲାଇନ୍ ପୁଣି ତା ମଝିରେ ଦିଟା ଅଲଗା ଲାଇନ ହେଇଥିଲା ହାତ ଧୋଇବା ପାଇଁ ଆରେ ହାତ ଧୋଇବା ପାଇଁ ଗୋଟେ ଗୋଟେ ପାଣି ବୋଟଲ ଦେଇଥାନ୍ତ। ନହେଲେ ହାତ ଧୋଇବା ପାଇଁ ଆଉ କି ସିଷ୍ଟମ ରଖିଥାନ୍ତତା ସେଥିପାଇଁ ମୁଁ କଆଁ କଲି ନା ହାତ ଧୋଇବା ପାଇଁ ତା ପାଖର ମନ୍ଦିରରେ ଆସିକି ସେଇଠି ଯୋଉଠି ହଁ ସେଇଠି ଆସିକି ହାତ ଧୋଇଲି। ସେଇଠି ଆସିକି ହାତ ଧୋଇଲି ଆଉ ମନ୍ଦିରରେ ଟିକେ ଜଗାର ଦର୍ଶନ କଲି ତାପରେ ମୁଁ ଘରକୁ ଆସିଲି ଆପ ପଣ କୋଉଠି କଣ ହାତ ଫାତ ଧୋଇଲେ?
ଆମେ ହାତ ଧୋଇନୁ ଆମେ ଜାଇ ମୁଁ ଆଉ ରୂପା ଦିଦି ଆମେମାନେ ଏକାଥରେକା ପଳେଇ ଆସିଲୁ ଆମ ମାନେ କିନ୍ତୁ ସେଠି କଥା ହେଇକି ଯାଇଚୁ କି ଆମେ ଜଗନ୍ନାଥ ଆଶ୍ରମ ଯାଇଁକି ହାତ ଧୋଇବୁ। କିନ୍ତୁ ଆମେ ଜଗନ୍ନାଥ ଆଶ୍ରମରେ ହାତ ଧୋଇ ବୋଲି ଆମର ଟୋଟାଲି ମନେ ନାଇଁ ଆମେ ଏକାଥରେ ଘରେ ଆସିକି ଦେଖିଲାବେଳକୁ ଆମ ହାତ ପୁରା ଶୁଖିଯାଇଛି ଆମେ ଘରେ ହିଁ ଆସିକି ହାତ ଧୋଇଲୁ। ହଁ ଆପଣ ଯୋଉ କହିଲେ ଯେ ଟୋଟାଲ ଦଶଟା ଲାଇନ ହେଇଥିଲା ଆପଣ ସେଇଟା ଭଲରେ ବୋଧେ ଗଣି ନାହାନ୍ତି ଟୋଟାଲେ ଆଠଟା ନା ଲାଇନ ହେଇଥିଲା। ଲେଡିଜଙ୍କର ଦିଟା ଜେନ୍ସଙ୍କର ଦିଟା ଏମିତି ହେଇକି ଦି ଦିଟା ହେଇଥିଲା। ଆଉ କ୍ଷୀରି ପାଇଁ ବି ତିନିଟା ହି ହେଇଥିଲା ଆପଣ ବୋଧେ ଥାର୍ଡ ଲାଇନ୍ ଟା ଦେଖିିନଥିବେ ତିନିଟା ତ ମଝିରେ ହେଇଥିଲା ଆଉ ଗୋଟେ ଯୋଉ ପୋଖ ମାନେ ଆମେ ଯୋଉଠି ଲାଇନରେ ଯୋଉଠି ଖାଉଥିଲେ ସେ ଯୋଉ ସିଧାରେ ସେଇ ସିଧାରେ ଗୋଟେ ଲାଇନଟେ ବି ହେଇ ଯୋଉ କ୍ଷିରି ପାଇଁ ଗୋଟେ ହେଇଥିଲା। ତାପରେ ହାତ ଧୋଇବା ପାଇଁ କିଛି ସୁବିଧା ହିଁ କରିନଥିଲେ ଯୋଉ ପାଣିକୁ ଆମେ ପିଉଚନ୍ତି ଯୋଉ ଥଣ୍ଡା ପାଣି ଯୋଉ ଲାଗିନି! ସେଇଠି ହି ସେମାନେ ସବୁ ଲୋକ ପା ହାତ ଧୋଇ ଧୋଇ ସେଇ ପାଣି ପୁରା ସାରି ଦେଇଥିଲେ। ସେଇ ଯୋଗୁରୁ ଆମେ ହାତ ହିଁ ଧୋଇ ପାରିଲେନି
ନାଇଁ ନାଇଁ ଆପଣ ସେଇଟା ବୋଧେ ତା ପାଖକୁ ଯାଇକି ବୋଧେ ଦେଖିିନଥିଲେ। ହାତ ଧୋଇବା ଲାଗି ପୁରା ସଭା ଲାଷ୍ଟକୁ ମାନେ ସଭା ଶେଷକୁ ଦିଟା ହଉଛି ଏମିତି ଡ୍ରମ ଥୁଆ ହେଇଥିଲା ଆଉ ଯୋଉ କହୁନାହାନ୍ତି ପିଇବା ପାଣି ସେଠି ଲୋକ ଗହଳି ହେବେ ଆଉ ସେଇ ଜାଗାଟା କୁ ଅସନା ମସନା କରିଦେବେ ବୋଲି କଣ କରିଥିଲେ ନା କର୍ତ୍ତୃପକ୍ଷ କଣ କରିଥିଲେ ନା ହଉଛି ସେ ଯୋଉ ଅ ମାନେ ଜ ଦିଟା ଟ୍ୟାପରେ ଜରି ପୁରା ଗୁଡେଇ ଦେଇଥିଲେ ଜରି ଗୁଡେଇ ଦେଲେ କଣ ହବ କହିଲେ? ଟ୍ୟାପଟା କୁ ଆଉ କିଏ ଖୋଲି ପାରିବେନି ଯଦି ବି ବାଇଚାନ୍ସ କିଏ ଟ୍ୟାପ ଟା ଖୋଲିଦେଲା ଟ୍ୟାପ ରୁ ପାଣି କାଢି ପାରିବେନି କାହିଁକିନା ସେଇଟା ପୁରା ଜରିରେ ସେମାନେ ପୁରା ସେ ଟାଇଟ୍ କିଣି ଜୋରରେ ପୁରା ବାନ୍ଧି ଦେଇଥିଲା ଆପଣ ଏଇ କଥାଟ ଟାକୁ ବୋଧେ କେବେ ଲକ୍ କ୍ଷ୍ୟ କରିନାହାନ୍ତି ହଉ ଛାଡନ୍ତୁ ଆଉ ଯୋଉ କହିଲେ ଲାଇନ କଥା ମାନେ ଏତେ ଲୋକ କାଲି ମୁଁ ଆପଣଙ୍କୁ କହୁଛି ନା ପାଞ୍ଚ ହଜାର ଲୋକଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା ହେଇଥିଲା ଏତେ ଲୋକଙ୍କୁ ଏତେ ଲୋକଙ୍କୁ ଦେଖିକି ଏତେ ଲୋକଙ୍କୁ ଦେଖିକି ମାନେ ମୁଁ ପୁରା ଆଶ୍ଚର୍ଯ୍ୟ ହେଇଗଲି। ଆପଣଙ୍କୁ ମୋ କଥା କଣ ଶୁଭୁନାହିଁ କି?
ଶୁଭୁଛି କିଏ କହିଲା ଶୁଭୁନି ବୋଲି ମୁଁ ତ କହିନି ଶୁଭୁଛି ବୋଲି ମତେ ତ ପୁରା ଭଲରେ ହିଁ ଶୁଭୁଛି।
ହଁ ଏତେ ଲୋକଙ୍କୁ ଦେଖିଦେଇକି ମୁଁ ପୁରା ଆଶ୍ଚର୍ଯ୍ୟ ହେଇଗଲି ମୁଁ ଆଗ ମାନେ ଆଗ ମୁହଁରେ ଯାହା ଟିକେ ଆଖି ଆଗକୁ ପଡିଲା ସେଇ ଧାଡ଼ି ଗୁଡ଼ାକ ଗଣି ପକେଇଲି ଆଉ ଯୋଉ ଆପଣ ଭୁଲ ଭାଲ ମାନେ ଆଉ ଯୋଉଟା ଗଣି ପାରିଲେ ସେଇ ଧାଡିଟା ବୋଧେ ଆପଣଙ୍କର ଛି ଆଉ ସେଇଥିପାଇଁ ମୁଁ ବୁଝିଲି। ଆଉ କାଲି ଏତେ ଲୋକଙ୍କ ଭିତରେ ଆପଣ ଚପଲ ନେଇକି ଯାଇଥିଲେ ନା ଚପଲ ଘରେ ରଖିଥିଲେ?
ଚପଲ କାଇଁକି ନେଇକି ଯିବୁନୁ ଆମେ ଥୋଡି ନା ମନ୍ଦିର ଭିତରେ ଯାଇକି ଖାଉଚୁ ଆମେ ବାହାରେ ଖାଉଛୁ ଆମେ ଚପଲ ପିନ୍ଧିକି ଖାଉଛୁ। ହଁ ଚପଲ କାଢିଥିଲେ ଆମର ଚପଲ ହଜିଥାନ୍ତା ଆମେ ତ ଚପଲ କାଢିନୁ ନାଁ ତାହେଲେ ଚପଲ ହଜିବ ହିଁ କାହିଁକି?
ହଁ ମୁଁ ବି ଜାଣିଛନ୍ତି ମୁଁ କଣ କରିଥିଲି ଏ ଖାଇବା ଖାଇସାରିଲା ପରେ ଆ ହଉଛି ଯେ ଆଶ୍ରମରେ ଆସିକି ହାତ ଧୋଇ ସାରିଲା ପରେ ସେଠି ଯୋଉଠି ଭ ଜନ ସମାରୋହ ହଉଥିଲା ସେ ଠି ଯାଇଁକି ନାଲି ରଙ୍ଗର ଚେୟାର ଉପରେ ମାନେ ଚୌକି ଉପ ପରେ ମୁଁ ଯାଇଁକି ଟିକେ ବସିକି ଭଜନକୁ ଟିକେ ଅନୁଭବ କରୁଥିଲି। ମାନେ ମହାଦେବଙ୍କ ଭଜନ ଭାଜୁଥିଲା ନା ସେଥିପାଇଁ। ଆଉ ଆପଣ ମାନେ ସବୁ କେମିତି ଚାଲିକି ଆସିଲେ ନା ଆପଣଙ୍କୁ ବୁହାଇବା ପାଇଁ ଗୋଟେ ଗାଡ଼ି ପଠା ହେଇଥିଲା।
ଆମେ ସମସ୍ତେ ଉଡ଼ି ଉଡ଼ି ଆସିଥିଲୁ ମାନେ ଉଡ଼ି ଉଡ଼ି ମାନେ ଆମେ ପୁରା ମାନେ ଭିଡ଼ ହେଇଯିବ ବୋଲି ଆମେ ପୁରା ଚାରିଶହ ଚାଳିଶ ଫିଟ ରେ ଦୌଡି ଦୌଡି ଯାଇକି ମା ଲାଇନ ରେ ଠିଆ ହେଇଥିଲୁ ତାପରେ ଆମ ପଛେ ପଛେ ଆ ପଣଙ୍କ ମାମା ପୁରା କଲୋନୀ ସାରା ଲୋକଙ୍କୁ ନେଇକି ଯାଉଛନ୍ତି ଯେମିତି ସେ ଆନ୍ଦୋଳନ କରିବେ। ଦେଖିଲା ବେଳକୁ ସେମାନେ ଭୋଜି ଖାଇବାକୁ ଯାଉଛନ୍ତି ମାନେ ଏତିକି ଲୋକ ଆଣିଥିଲେ ସବୁତକ ଆସିକି ମାନେ ଆମେ ପତ୍ର ଧରିବାକୁ ଆଉ ତିନି ଜଣଙ୍କ ପରେ ଥିଲା। ସବୁ ସବୁ ତକ ଆସିକି ଆମ ପଛରେ ଠିଆ ହେଇଗଲେ ଆମ ଆଗରେ ଯୋଉ ସବୁ ଠିଆ ହେଇଗଲେ ମାନେ ଆମେ ବୋଧେ ସମସ୍ତଙ୍କ ପରେ ହିଁ ଆଣିକି ଖାଇଲୁ। ମାନେ ଦଶ ପନ୍ଦର ଜଣଙ୍କ ପରେ ଆଣିକି ଆମେ ଖାଇଲୁ।
ମାତ୍ର ଦଶ ପନ୍ଦର ଜଣ ଲୋକ ତ ଥିଲେ ଆପଣ ଯେମିତି କହୁଛନ୍ତି ପାଞ୍ଚ ହଜାର ଲୋକ ଥିଲେ ଆପଣଙ୍କ ପୂର୍ବରୁ। ସେଇଥିପାଇଁ ତ ମୁଁ ନ ଜଣେଇ କଣ କହୁଥିଲେ ଆପଣ ସନ୍ଧ୍ୟା ସାତଟା ବେଳେ ଯାଇକି ସେଠି ବସିଥିଲେ। ଖାଲି ଖାଇକି ଆସିବେ ବୋଲି ଭାତ ଡାଲମା ଖଟା ଖିରି। ହୋଉ ଛାଡ଼ନ୍ତୁ କାଲି ଯୋଉ ଆମ୍ବ ଖଟା ଟା ହେଇଥିଲା ଆପଣ ଥରେ ଘରେ କରିବେ ଯେମିତି ଆଜି ଆଳୁ ଭର୍ତ୍ତା କରିକି ଆଣିଥିଲେ ମୁଁ ଖାଇଲା ବେଳେ ମତେ ଦେଇଥିଲେ ସେମିତି କରିପାରିବେ ନା ଆପଣ ସେ ଯୋଉ ଆଳୁ ସରି ଆଳୁ ନୁହଁ ସେ ଯୋଉ ହଉଛି ଆମ୍ବ ଖଟା ଟା କରିପାରିବେ?
ହଁ ମୁଁ କରିଦେବି ଯେ କିନ୍ତୁ ଆପଣଙ୍କ ପାଇଁ କରିବାର ମୋର ଆଉ ଟୋ ଟାଲେ ବି ଇଚ୍ଛା ନାହିଁ କାରଣ ଆପଣ ଯେତିକି ମତେ ଏ ମାନେ ମୋର ଏତେ ବି କି ରୋଷ୍ଟ କରୁଛନ୍ତି ତ ମୁଁ ଆପଣଙ୍କ ପାଇଁ ଆଉ ଟୋ ଟାଲି କିଛି କରିବାକୁ ହିଁ ଚାହିଁବିନି ଆଉ ଯାହା ମୁଁ ଭାବୁଥିଲି ଆପଣଙ୍କୁ ଅମୁଲ୍ କୁଲ୍ ଲସି ଆଉ ଟ୍ୟାସ୍ ଦେବି ସେତକ ବି ମୁଁ ଦବାକୁ ଚାହୁଁନି। ଆଉ ଏବେ ବି ତ ମୁଁ ଆପଣଙ୍କ ସହିତ ଆଉ କଥା ହବାକୁ ଚାହୁଁନି। ଆଉ ଏଇଟା ପରେ ହିଁ ମୁଁ ଆଉ ଟୋଟାଲି ଆପଣଙ୍କ ସହିତ କଥା ହେବିନି ଆଉ ହଉ ମୁଁ ଏବେ ରଖୁଛି।
ନାଇଁ ଶୁଣି ଯାଆନ୍ତୁ ଟିକେ ଆ ପଣ ମତେ ଦବାକୁ ବାଧ୍ୟ କାହିଁକି ନା ମୁଁ ବି ଆଜି ଆପଣଙ୍କ ପାଇଁ ଦଶ ଟଙ୍କା ଖର୍ଚ୍ଚ କରି କି ଆପଣଙ୍କୁ ଗୋଟେ ଆମ୍ବ ରସ ପିଇବାକୁ ଦେଇଛି ସେଥିପାଇଁ ଆପଣ ଯେତେବେଳେ ଅମୁଲ୍ କୁ୍ଲ୍ ଆଣିବେ ମୋ ପାଇଁ ଗୋଟେ ବୋଟଲ ରଖିଦେବେ।
ଟାଲୀ ଟୋଟାଲୀ ମୁଁ ଆପଣଙ୍କୁ କିଛି ଦେବିନି। ଆଉ ଆଜି ଆପଣଙ୍କ ସାନ ଭଉଣୀ ରୁପାଲି ଆସିଲା ମାନେ ମ୍ୟାଙ୍ଗୋ ଜୁସ୍ ଆଉ ଓ କୋରିଆନ ରାମିିନ ଖାଇକି କରିକି ଖାଇବୁ ଆଉ ଆପଣଙ୍କୁ ଦବୁନୁ ଠିକ୍ ଅଛି ଅ ଏବେ ପାଇଁ ତ ମୁଁ ରଖୁଛି ବାଏ ଆଉ ଆପଣଙ୍କ ସହିତ କଫା କଥା ନା ଆପଣଙ୍କ ସହିତ କଥା ହବାର ମୋର ଟୋଟାଲ ଇଚ୍ଛା ନାହିଁ ସେ ଯୋଗୁରୁ ମୁଁ ରଖୁଛି ବାଏ।